ହାଲୋ। ଶୁଭୁଛି ନା?
ତେମେ କଣ ତମ ରୁମମେଣ୍ଟ ହଁ।
ନା ସେ ମୋ ରୁମମେଣ୍ଟ ନୁହଁ, ଆମ ହଷ୍ଟେଲ ପିଲା। ହଁ ସିଏ ଆମ ହଷ୍ଟେଲ ପିଲା, ରୁମମେଣ୍ଟ ନୁହଁ। ନା ରୁମମେଣ୍ଟ ଥିଲା ତମେ ଜାଣିନ ଜୁଲୋଜି ପିଲା ଗୋଟେ ଥିଲା, ଆଗରୁ ତା ପରେ ଆଉ ଗୋଟେ ଥିଲା ସୋସିଓଲୋଜି ପିଲା, ସେ ଝିଅଟାରୁ ବାହାଘର ତ ହେଇଗଲା। ହେଲା ସେ ବାହାଘର ମାନେ ବୋଧେ ସେକଣ୍ଡ ସେମୀ ଷ୍ଟାର୍, ଯୋଉ ଇଣ୍ଟରନାଲ ପରେ ପରେ ତା ବାହାଘର ହେଇଯାଇଛି। ହେଲା। ତା ବାହାଘର ହେଲେ ସିଏ ପଳେଇଲେ ଏମ୍ ତା ପରେ ଆମେ ବହୁତ ଦିନ ଆମେ ଦି ଜଣ ହିଁ ଥିଲୁ। ହେଲା ଦି ଜଣ ଥିଲୁ, ତାପରେ କି ଏଇ ଲାଷ୍ଟ ବର୍ଷକୁ କିଛି ମାସ ଥିଲା ବୋଧେ, ଗୋଟେ ଛୁଆଟେ ଆସିଥିଲା ଗୋଟେ ଝିଅଟେ। ତାପରେ ସିଏ କଣ, ଆମେ ଆମର ଲାଷ୍ଟେ ଆମେ ଠିକ ସେ ରୁହା ରୁହି ବି କଲୁନୁ ହେଲା, ତାପରେ ଦୁଇ ରେ ଆମର ପରୀକ୍ଷା ସରିଲେ ଆମେ ପଳେଇ ଆସୁ ନା ନାଇଁ, ସେ ଏକୁଟିଆ ଛୁଆଟା ସେ ହଇରାଣ ହେଉଛି। ସେଟା ଆମ ସେ ଗୋଟେ ସାଇଡକୁ ବି ରୁମଟା ହେଇଯାଇଛି କରକୁ ହେଲା, ତ ସେଥିପାଇକା ମତେ ଡର ଫର ବି ଲାଗିଲା ସେ ସେଇଠୁ ସେ ଚେଞ୍ଜ କରିଦେଲା, ମୁଁ କହିଲି ହଁ ଆମେ ବି ରହିଥିଲେ ର ଗୋଟେ ପ୍ରକାର ତୁ ଆମେ ବି ରହିବୁୁନୁ। ହଇରାଣ ହେଇଯିବ ନା ଛୁଆ ଟା, ଏଇଭଳିଆ କଥା ଆମେ ଦି ବର୍ଷ ତ ଜାଣି ଆମେ ଦି ଜଣ ହିଁ ରହିଛୁ।
ହଁ।
ମେସ ନେଇକି ରହୁଥିଲା ନା, ନିଜେ ରୋଷେଇ
ହଁ ଆମେ ମେସରେ ରହୁଥିଲୁ, ନା ନିଜେ ରୋଷେଇ ନୁହେଁ। ହୋଟେଲରୁ ଆଣି ଖାଉ, ଆମର ଆଲାଉ ନଥିଲା ରୋଷେଇ।
ହୋଟେଲରୁ ଆଣି ଖାଅ? ଆଉ ହୋଟେଲରେ ତ ସେ ନେଇଯାଉଥିବ, ବ ବୋ ବହୁତ ପଇସା ନିହାତି ନେଉଥିବ।
ହଁ ଶହେ ଟଙ୍କା ଉପରେ ପଳାଏ, ଖାଇ ଶହେ ଟଙ୍କା ଭଳିଆ।
ହୁଁ- ହୁଁ- ହୁଁ। ତମେ ସବୁ କିଏ କିଏ ରହୁଥିଲ, ସେ ମଧୁ ହେରିକା ବୋଧେ?
ହଁ ମଧୁ, ଶ୍ରାବଣୀ ଆଉ ଶ୍ରୀ, ପ୍ରଗତି, ମୁଁ।
ଓ ହୋ।
ପାଞ୍ଚ ଜଣ ଥିଲୁ। ପ୍ରଗତିର ଅଲଗା ରୁମ୍ ଥିଲା, ଆଉ ଆମ ଚାରି ଜଣଙ୍କର ଗୋଟେ ରୁମ୍ ଥିଲା ଆଉ।
ହଁ ଆଚ୍ଛା ମାନେ ମିଲ୍ ନେଇ ଆସିଲେ ଦିଟା ଖଣ୍ଡେ, ଦି ଜଣ ଖଣ୍ଡେ ଖାଇ ହେଇଯାଏ।
ହଁ- ହଁ- ହଁ ଗୋଟେ ମିଲ ଆମର ଦି ଜଣ ଆରାମସେ ଖାଇଦଉ। ହଁ ଭଲ କ୍ୱାଣ୍ଟିଟି ଦେଇ ତରକାରି ଭଲ ଟେଷ୍ଟ ଟା ଦେଇଥାଏ।
ଓ ହୋ।
ହଁ ଭଲ ଟେଷ୍ଟ ଧୋକା ପୋଟଳ ଭଲ କରେ ତରକାରିଟା।
ଓ ହୋ।
ଖଟା ମଟା ଖାଲି ଭାତ, ଡାଲି ଆଉ କଣ ଚିପ୍ସ ନେଇ ଆସୁ କୋଡିଏ ଟଙ୍କା ରେ ଭାତ କୋଡିଏ, ଡାଲି ଦଶ, ଚିପ୍ସ କୋଡିଏ ସେଟା ଭଲ ଦିଏ, ପଚାଶ ଟଙ୍କାରେ ବି ହେଇଯାଏ ବେଳେବେଳେ। ଯେ ତେ ବେଳେ ହାଲକା ଖାଉଁ, ମାନେ କଲେଜ ଯାଇଥିଲେ ଲେଟରେ ଯଦି କିଛି ଖାଇକି ଆସିଥାଉ। ପାପଡି ଚାଟ୍ ହେରିକା।
ହଁ।
ତ ଭୋକ ନଥାଏ ସଞ୍ଜଳ ନନ୍ ଭେଜ ବାରି ଥିଲେ ସଞ୍ଜଳ ଆଉ କିଛି ଖାଇଦଉ ମାନେ ହାଲକା ଏମିତି ଭାତ ଡାଲି ଚିପ୍ସ ଖାଇଦଉ। ତ।
ହୁଁ ହୁଁ।
ଆଉ ବେଳେ ବେଲେ ବେଳେ ବେଳେ ଧୋକାମକା ଖାଉ ଆଉ ଧୋକା ଟା ବେଳେ ବେଳେ ଧୋକା ଭଳିଆ ହେଇ ଥାଏ ଆଉ ବାସି ଦେଇ ଦେଇଥାଏ।
ଓହୋ ହଁ ତ ହୋଟ ହୋଟେଲ ମାନଙ୍କର କଣ ଅଛି ଏଇ ବାସି ଫାସିରେ ତ ଚାଲିଥାଏ ଦୋକାନ।
ହଁ ଆଉ ଯୋଉ ନମସ୍ତେ ସେଠି ଭେଜ ବିରିୟାନୀ ଟା ଭଲ। ଦିଏ।
ନମସ୍ତେ ନା ଦି ଦିଟା ଭେ ଭେଜ କ ନନଭେଜ୍ ଦିଟା ହ ଭଲ ଦିଏ।
ହଁ ହଁ ଦିଟାଙ୍ଗ ଭଲ।
ହେରା ତ ଖାଇବାକୁ ନମସ୍ତେର କିନ୍ତୁ ଖାଇବାକୁ ପୁରା ଭଲ ତ ଏବେ ଯୋଉ ବିରିୟାନୀ ଗୁଡା ଭଲ ଟେଷ୍ଟ ଭଲ ଥାଏ ତାର।
ହୁ ଓଡ଼ିସିର ନନ୍ ଭେଜ୍ ଟା ଭଲ ବେ ଚାରଶହ ର ଟିକେ
ଫୁଡି ସେ ଏବେ ଖରାପ କରିଦଉଛି। ଏବେ ଭଲ ଲାଗୁନି ଏବେ, ସେ ଆଗରୁ ଭଲ ଲାଗୁଥିଲା ଏବେ ଆଉ ତାର ମାନେ ଉ ଟେଷ୍ଟ୍ ପୂରା ଖରାପ। କ୍ୱାଣ୍ଟିଟି ଭଲ ହୁଏ ତାକୁ ଏକ୍ସଟ୍ରା ରାଇସ୍ ବି ମାଗିଲେ ସେ କଣ କରୁଛି କହିଲ, ପୁଣି ଏକ୍ସଟ୍ରା ଚାର୍ଜ ବି ଲଗଉଛି।
ହଁ ହଁ ଏବେ ଭଲ ଦଉନି ହେଲେ ନମସ୍ତେରେ ଦିଟାଙ୍କ ଭଲ
ହଁ ଟେଷ୍ଟ ବି ଭଲ କରୁନି ମୁଁ ସେଥିପାଇ ର ରଖି ରଖି ଦେଇକି ଦେଇ ଦଉଛି ନାଇଁ ଆମେ ଖାଇଲୁଣି ଦିଥର ଖଣ୍ଡେ ଜମା ଭଲ ଲାଗୁନି
ହଁ ଆଉ ଭଲ କରୁନି ଆଉ ବେଶୀ।
ନମସ୍ତେ ଟା ଭଲ ଦିଏ।
ମୁକ୍ତାର ହେଲେ ବିରିୟାନୀ ଟା ଭଲ ଲାଗେ। ନା
ବୋ ନା ନା ଭଲ ଲାଗେନା ତ ଇଏ ସବୁ ଦିଏ ଭଲ ବି ଦିଏ କ୍ଵାଣ୍ଟିଟି କିନ୍ତୁ ଭଲ ଲାଗେନ ଖାଏନା
ହୁଁ ଆଉ ଦହିବରା ବି ତମେ କୋଉଠି ଖାଅ। ସେ ଯୋଉ ଲାଷ୍ଟରେ ଖାଅ
ନା ନା ମୁଁ ଖା ଏଇ ଚନ୍ଦନ ଭାଇ ଠାରୁ ଦହିବାର ମତେ ଭଲ ଲାଗେ। ନହେଲେ ଆଉ ସେଠି ଦହିବରା ମତେ ଭଲ ଲାଗେନା ହୁ ହୁ ହେଲା ସେଇଠି ମୁଁ ବହୁତ ବି ମତେ ଦହିବରା ଏକରେ ବେଶୀ ପସନ୍ଦ ନୁହଁ ହେଲା ଏଇ ମୁଁ ସେ ଚନ୍ଦନ ଭାଇ ପାଖରେ ଖାଇଛି ଫାଷ୍ଟ ଉ ଉ ସେପଟ ଯୋଉ ଫାଷ୍ଟ ଟା ପଡିବ ନା ଯୋଉ କଳା ହେଇକି ଜଣେ ଛୋଟିଆ ହେଇକି।
ହଁ
ଏଇ ସିଏ ତାଙ୍କରି ଠାରୁ ତାଙ୍କରି ପାଖରେ ବି ଥାଏ କିନ୍ତୁ ମତେ ଏତେ ଭଲ ଲାଗନି
ମତେ ଚଳିବ ସେଟା ହେଲେ ଫାଷ୍ଟ ଯୋଉ ଦହିବରାଟା କରନ୍ତି ଏପଟକୁ ସେଠି ଭଲ ଲାଗେ ଆଉ ସେଠି ବେଶୀ ବେମା ସେମ୍ ଟାଇମ୍ ମାନେ ଅଧିକା ଟାଇମ୍ ସେଇଠି ହିଁ ଖାଉ ଆଉ ସେଠି ଲାଷ୍ଟକୁ କଳା ଟାଇମ୍ କଳା ଯୋଉ ଲୋକଟା ଆଉ ସେଠି
ହଁ ହଁ ଏ ଦହିବରା ହେଉ ମତେ ଜମା ଭଲ ଲାଗେନି ଖାଲି ବାଧ୍ୟରେ କିଏ କହିଲା ଚାଲେ ଖାଇଦବା ଫେନେ ନାଇଁ ମୁଁ ଉ ଆମେ ବାକି ଥରେ ଏତେ ଏବେ ଖାଉନା ଆମେ ସେଠି ଏଲ, ଏନ୍, ଟି ରୁ ଅର୍ଡର କରିଦେଉ
ହଁ ହଁ
ହେଲା ଆଉ ଏଇ ଯୋଉ କଲେଜ ବାଲି ଯୋଉ ରଖି ଦେଇନଥାଏ ଗ୍ୟାପ୍ ଦି ଚାରି ଘଣ୍ଟା କ୍ଲାସ ରଖିଦଲେ ହେଲା ସେଇଆକୁ ଖାଇବାକୁ ତ ପଡିବ ନା ହେଲା। ତ ସେଥିପାଇଁ ଟିକେ ଦହିବରା ଭାବରେ ଖାଇଦଉ ଆଉ ଆଉ ଖାଇବାକୁ ତ ପଡିବ ବାଧ୍ୟ ଆଉ।
ହଁ ମଧୁ ହରିକି ତ ବେଳେ ବେଳେ ଆସନ୍ତି ଏପଟକୁ ପିଠା ନବା ପାଇଁ।
ହଁ ହଁ ପିଠା ପିଠା ବି ଖାଇଦଉ।
ହଁ ଆମେ ବି ସେଇ ପିଠା ସେଇଠି ଖାଇଦେଉ ଲକ୍ଷ୍ମୀ ନାରାୟଣ ହଁ ଆମେ ବେଳେବେଳେ ସେଇଠି ଖାଉ ସେଇଠି ବଢିଆ ଟେଷ୍ଟ।
ହଁ ତାର ଭଲ ଯାହା କରୁ ସେମିତି ଭଲ ଲାଗେ ତା ଖାଇବା ଗୁରା
ହଁ।
ପୁରୀ ଉପମା ତରକାରୀ ଏଇ ଏବେ ଘରେ ଥିଲି ଭାରି ମନେ ପଡିଲ ମଝିରେ ମୁଁ। ଖା ଖା ଜଳଖିଆ ହେଲା ଖାଉଚି ମୋର ମନେ ପଡିଗଲା। ହଁ ଏଲ ଏନ ଟିରେ ଖାଇବାକୁ ଇଚ୍ଛା ହଉଛି ମନ ଗୁଡାକ ଭାଇ ଆମେ ପା ହଷ୍ଟେଲ ପିଲା ନା ହଷ୍ଟେଲ ମେସ୍ ପିଲା ଆମର କଣ ସକାଳୁ ରବିବାର ହବରେ କି ଛୁଟି ଫୁଟି ସକାଳୁ ଆମେ ଡେଲି ମାନେ ତାଠାରୁ ଆମେ ସେ ଆଣିକି ଦେଇଦିଏ ହେଲା ହୋଷ୍ଟେଲ ପିଲା ମାନଙ୍କୁ ତ ସବୁବେଳେ ଆଣିକି ଦି ଦିଅନ୍ତି ହେଲା ସେଥିପାଇଁ ଆମେ କ ସେଇଠି ଅର୍ଡର କରିଦେଉ ସମସ୍ତଙ୍କୁ ଆଣିକି ଦିଅ ଆମକୁ ବି ଆଣିକି ଦେଇ ଦିଅନ୍ତି ହେଲା ମନେ ପାଇଲା ହେଲା ଗଲୁ କିନ୍ତୁ ଖାଇବି ହେଲାନି ସେଠି ତାପରେ ଦୌଡ ଏଇ ଦୌଡା ହାର ଦୌଡା ଦୌଡି କରିବାକୁ ପଡିବ।
ହଁ।
ହୁଁ।
ଯୋଉ ନମସ୍ତାରେ ପିରିଅଡ ଟା ଖାଇବା ପାଇଁ ହେଲେ ବନ୍ଦ ଥିଲା,
ଓହୋ ତାପରେ ଆମେ ଓହୋ ଭେଜ ବିରିୟାନୀ ମୁଁ ଖାଇନି ହେଲା ସେଠି ଭେଜ ମତେ ଖାଏନା ହେଲା। ମାନେ ମୁଁ ନନଭେଜ ବି ଏତେ ଖାଏ ନା କିନ୍ତୁ ଏତେ ବି ଖାଏ ନା କିନ୍ତୁ ବିରିୟାନି ଗୋଟେ ବେସ୍ ସେ ଆମିଷର ଖାଇବାକୁ ଭଲ ପାଏ ହୁଁ ହୁଁ ସେ ଯୋଉ ଭେଜ ମତେ ଖାଇବାକୁ ଭଲାଗ ନା ଏତେ।
ହଁ ସମସ୍ତେ ସେଇଆ ନନଭେଜ ଛାଡ଼ିକି
ବିରିୟାନୀ ଟା ଭେଜ ଖାଇବା ମତେ ଭଲ ଲାଗେ ଟୋଟାଲ ତ ମୁଁ କା ଭାବିବିନି ଆଉ ଭେଜ୍ ବିରିଆନି ତ
ପ୍ରାୟ ଛୁଆ ଚାଉମିନ ବି ତାଙ୍କୁ ଭେଜ୍ ଭଲ ଲାଗେ ନା ରୋଲ ସବୁ ନନ ଭେଜ ଟା ହେଲେ ବେସି
ହଁ ଏଇ ସବୁ ଜିନିଷ ଟିକେ ନନଭେଜ ହେଲେ ବିଶ ଭଲ ଲାଗେ। ଖାଇବାକୁ। ତାପରେ ଖାଇଉ ବୋଲି କଣ ଆଉ ଏପଟ ସେପଟ ଦୌଡି ଦୌଡି କର ଏ ସାଙ୍ଗ କଫେଇ କର ସେ ସାଙ୍ଗ ଅପେକ୍ଷା କର ଏଇ ଆଉଛେ ଝୁଲି ଝୁଲିିକା ସବୁ ହେଲା ବିିନି ଆଉ ଶୁଭ ଲକ୍ଷ୍ମୀ ତାଙ୍କ କଥା
ହଁ ହଁ।
ବାରଟା ସାଢେ ବାରଟାରେ ତମେ ଆମର କଣ ଗୋଟେ ଆମେ ଯେଇକି ମୁଁ ପହଁଚି ଯାଇଥିଲି ଏଗାରଟା ସୁଦ୍ଧା।
ହଁ।
ଟିକେ ଦୋରଟା ସୁଦ୍ଧା ପହଞ୍ଚି ଯାଇଥିଲି ତମେ ସିଏ ସେମାନେ ବାର ସାଢେ ବାରଟା ବେଳକୁ ଆସିଲେ ହେଲା ତ କଣ ଗୋଟେ ଜାଗାରେ କଣ କାମ ସରିଯାଉଛି କି କଣ ଫାଷ୍ଟ୍ ଯବ ଆମ ଡିପାର୍ଟମେଣ୍ଟ କୁ ଡିପାର୍ଟମେଣ୍ଟ ରୁ ନେଇକି ଆସିକି ପୁଣି ଯିବୁ ଜେରକ୍ସ କରି ଆପ୍ଲିକେସନ୍ ଲେଖା ହବ ତା ପୁଣି ଯିବ ପ୍ରିନ୍ସିପାଲ୍ ପାଖରୁ ତମର କଣ ଫାଙ୍କା ଙ୍କା ଥିଲା ଏତେ କିଛି ବି ପ୍ରୋବ୍ଲେମ୍ ହୋଇନଥିବ ତଥାପି ତ ତିନିଟା ଚାରଟା ଜାଗା ହେଇଥିବ ନା ତାପରେ ପୁଣି ଭିଡ ଏ ପାଗଳ ରେ ଅଙ୍କୁ ଫୋନ କରୁଛି ଆସ ଆସ। ଯାଉଛି ଯାଉଛି ଯାଉଛି ବାଟରେ ଇଏ ଏଇଠି ସେଇଠି ତାପରେ ପ୍ରିନ୍ସିପାଲ ପଳେଇଲେ। କଣ କରିବୁ ସିଆଡେ ପୁଣି ଦଉଡ଼ା ଦଉଡି ଶ୍ରୀ ଘରିକା ଯୋଉ ନୁହ ସେ ଭୁବନେଶ୍ଵରରେ ରହୁଛନ୍ତି?
ହଁ।
ଜାଣିଛ?
ଏ ଯୋଉ
ଶ୍ରୀ ହଁ ଶ୍ରୀଲେଖା ସେ ଆଉ ଜଣେ ଗୋଟେ ଝିଅ ଟାଏ। ମନୁକୁ ବୋଧେ। କେଜାଣି ମୁଁ ଜାଣିନି ତା ନା କଣ, କିନ୍ତୁ ସେ ଦି ଜଣ କଣ କରୁଛନ୍ତି?
ସେ ବୋଧେ କୋର୍ସ ମୋସ କରୁଥିଲେ ନା କଣ କୋଉ ଠୁ ମୁଁ ତ ନିଜେ ଜାଣିନି ମାନେ କଥା ହେଇନି ତାଙ୍କ ସ କେତେ ଜଣ କହୁଥିଲେ ସେ କୋର୍ସ କରୁଛନ୍ତି।
ହଁ ହଁ ହଁ ପା ଯୋଉ ସିଏ କାଲି ଆସିଥିଲେ ତ ହେଲା ସେ ଡେରିରେ ବୋଧେ ଆଇଛନ୍ତି। ତାପରେ ସେ ଦେବୁ ବୋଲି ପ୍ରିନ୍ସିପାଲ କୁ ପ୍ରିନ୍ସିପାଲ ଯିବ କଣ ଫେରୁୱଲ ଅଛି ତାର ମିଟିଂ ଅଛି ସେ ଦି ଘଣ୍ଟା ପରେ ଆସିବେ।
ଓ ହୋ।
ସିଏ ଵି ଘରେ ଗଲେ ଏକୁଟିଆ କାଇଁ ରହିବି। ହେଲା ସେ ଦିଘଣ୍ଟା ପରେ ଆସିବେ ସେ ଇଏ ପଣ୍ଡା ସାର ଙ୍କ ପାଖକୁ ଦୌଡୁ ଆଙ୍କ ପାଖକୁ ଦୌଡୁ ତାଙ୍କ ପାଖକୁ ଦୌଡୁ। ତାପରେ ପଣ୍ଡା ସାର ଙ୍କ ପାଖକୁ ଟିକେ କଥା କରେଇକି ତାଙ୍କୁ ପଣ୍ଡା ସାର କହଲେ ହଉ ଠିକ ଅଛି ମୁଁ ଏଡେ ବସିଲି ହେଲା ତମେ ଯାଅ ସେ ଯିଏ ଆସି ଅଛନ୍ତି ତାଙ୍କୁ ଦେଇଦବ କହିଦବ ଖାଲି ପଣ୍ଡା ସି୍ଗନେଚର ସାର୍ ଙ୍କ କରିସାରିଲା ପରେ ପ୍ରିନସିପାଲ ସାରଙ୍କ ଠାରୁ ଖାଲି ପଣ୍ଡା ସାର ଙ୍କୁ ନେଇ ଦେଇଦେବେ। ହେଲା କହିଲେ ମୁଁ ଯଦି ରଖିଦେବି ସାର କହିବେ ତମେ କାଇଁ ରଖୁଥିଲ। ଇଏ ସିଏ କଣ କହିବେ ତମେ ଦେଇ ଦିଅ ସେଠି ସିଏ ତାଙ୍କୁ କହିଦିଅ ଟିକେ ଆଣି ମତେ ଦେଇଦେବେ କହିବ ପଣ୍ଡା ସାର
ହଁ।
ନା ସିଏ କହିଲେ ଭୁବେନେଶ୍ୱର ଆମେ ଆଇଛୁ
ସେଇୟା।
ଯିବୁ ପୁଣି କାଲିକି ଆସିବୁ।
ସେଇଆ।
ହଇ ରାଣ ନା ନାଇ। ଆଉ କ
ତମେ କର ଏବେ ହଁ ହଁ ତମେ କର ମୁ କାଟୁଛି।